ଲୋ।
ହଁ ହ୍ୟାଲୋ।
କଣ କରୁଛନ୍ତି?
ବସିଥିଲି ଆପଣ? । ନାଇଁ ଖାଇନି ଠାକୁର ପୂଜା କରୁଥିଲି। ହଁ ଫାଙ୍କା ଅଛି।
ଆଚ୍ଛା ଦେଖନ୍ତୁ ଆଜି ଆମେ ଟିକେ ସଡକ ଦୁର୍ଘଟଣା ଆଉ ସଡକ ଶ୍ ସୁରକ୍ଷା ଉପରେ କଥା ହବା ଠିକ ଅଛି। ତ ଦେଖନ୍ତୁ ଦିନକୁ ଦିନ ସଡକ ଦୁର୍ଘଟଣା ଆଜିର ସମାଜରେ ଗୋଟେ ଗୁରୁତର ବିଷୟ ବୁଝିପାରୁଛନ୍ତି ନା ଯାହା ପ୍ରତିଦିନ ଆପଣ ଯଦି ନ୍ୟୁଜ ପେପର ହଉ କିମ୍ବା ଟିଭି ହଉ କିମ୍ବା ମୋବାଇଲ ଫୋନ ହଉ ଯଦି ଖେଳ ବାହାର କରିବେ ଖୋଲୁ ଖୋଲୁ ଆସିବ ଦୁର୍ଘଟଣା ବୁଝିପାରୁଛନ୍ତି ନା କାହିଁକି? ନା ଆମ୍ ବହୁତ୍ କିଛି ଯୋଉ କ ତାର ଜେନ୍ ନେନେ ପ ତିଦିନ ଆମର ଅସାବଧାନତା ଗୁଣ ଯୋଗୁଁ କିମ୍ବା ଅତ୍ୟଧିକ ବେଗରେ ଗାଡି ଚଲେଇବା ପାଇଁ କିମ୍ବା ଟ୍ରାଫିକ ନିୟମ ଉଲ୍ଲଘନ କଲେ କିମ୍ବା ମଦ୍ୟପାନ କରି ଗାଡି ଚଲେଇଲେ। ତ ଆମେ ତ ବୋହୁତ୍ ଲୋକ କଣ କରୁଛନ୍ତି ନା ଛୋଟ ଛୋଟ ଛୁଆଙ୍କୁ ଗାଡି ଦେଇ ଦଉଛନ୍ତି ଯାହା ଦ୍ଵାରା ସେ ଠିକ ସେରେ ଗାଡି ଚଲେଇ ପାରୁନାହାନ୍ତି। ତାଙ୍କ ବ ତାଙ୍କ ଜୀବନ ତ ଯାଉଛି ତା ସହିତ ଅନ୍ୟ ମାନେ ବି ହଇରାଣ ହଉଛନ୍ତି। ଗୋଟେ ପରିବାରର ଗୋଟେ ଦୀପ ଲିଭି ଯାଉଛି ବୁଝିପାରୁଛନ୍ତି ନା। ତ ମୁଁ କହିବା କଥା କି? ସଡକ ଦୁର୍ଘଟଣାର ମେନ୍ କାରଣ ହଉଛି ଅସାବଧାନତା। ଯେମତି ଆମେ ହେଲମେଟ, ଗାଡି ଚଲେଇଲା ବେଳେ ଆମେ କଣ କରୁଛେ ହେଲମେଟ ପିନ୍ଧୁନେ। ସିଟ ବେଲ୍ଟ ଲଗଉନେ, ମୋବାଇଲ ଫୋନ ବ୍ୟବହାର କରୁଛେ, ଟ୍ରାଫିକ ସଂଙ୍କେତକୁ ମାନୁନେ। ତ ଖରାପ ରାସ୍ତା ଆଉ ଯାନ୍ତ୍ରିକ ତ୍ରୁଟି ମଧ୍ୟ ରହୁଛି। ଯେମିତି କିି ଆମର କଣ, ନା ସଡ଼କ ଦୂର୍ଘ ତ ମତେ ଏ ମତେ ଟିକେ କୁହନ୍ତୁ ଆମେ କଣ କଣ କୋଉ ପଦକ୍ଷେପ ନେଲେ ସଡକ ଦୁର୍ଘଟଣା କୁ ଆମେ ରୋକି ପାରିବା?
ଫଷ୍ଟ ଏହାକୁ ରୋକିବା ପାଇଁ ସମସ୍ତଙ୍କୁ ଟ୍ରାକ ଟ୍ରାଫିକ ନିୟମ ପାଳନ କରିବା ପାଇଁ କହିବା। ଆଉ ହେଲମେଟ୍, ସିଟ୍ ବେଲ୍ଟ୍ ବ୍ୟବହାର କରିବା ପାଇଁ କହିବା। ଆଉ ନିର୍ଦ୍ଧାରିତ ବେଗରେ ମାନେ ତାଙ୍କ କମ ବେଗରେ ନିର୍ଦ୍ଧାରିତ ବେଗ ଗ ରେ ଗାଡି ଚଲେଇବା ପାଇଁ କହିବା। ସଚେତନ ରହିବା ଆବଶ୍ୟକ। ଆଉ ସଡକ ସୁରକ୍ଷା ହଉଛି ଜୀବନ ଜୀବନର ସୁରକ୍ଷା। ସଚେତନ ହବା। ନିୟମ ପାଳନ କରିବା ଦ୍ଵାରା ଦୁର୍ଘଟଣା ବହୁ ପରିମାଣରେ କମ ହେଇଯାଇଥାଏ।
ଆଜ୍ଞା ତ ଦେଖନ୍ତୁ ଆମର ରାସ୍ତାରେ ଚାଲିବାର ବି କିଛି ଟେ ନିୟମ ଅଛି। ବୁଝିପାରୁଛନ୍ତି ନା, ତ ଆମେ ଯଦି ସେ ସବୁକୁ ମାନିବା ଜଣେ ଲୋ କ ମାନେ କଣ କହିଲେ ଭଲରେ ଯାଇ ଭଲରେ ଆସି ପାରିବ। କିନ୍ତୁ ଆମେ ବେଳେ ବେଳେ ତାକୁ ମାନେ ଧର ଆମର ଗୋଟେ କୋଉଠିକି ଯିବାର ଅଛି ଆମେ ଅଧଘଣ୍ଟା ଆଗରୁ ବାହାରି ଯିବା। ଯା ଦ୍ଵାରା ଆମେ ଆସ୍ତେ ଯିବା କିନ୍ତୁ ଆମେ କଣ କରୁଛେ ନା ପାଞ୍ଚ ମିନିଟ ଥିବ ଆମେ ସେଠୁ ବାହାରୁଛେ। ତ ଯାହାଥି ପାଇଁ ଆମେ ଗାଡି ବହୁତ ସ୍ପିଡରେ ଚଲେଇକି ଯାଉଛେ ବୁଝିପାରୁଛନ୍ତି ନା। ଯାହା ଆମର ଟିକେ ଅସାବଧାନତା ଗୁଣ ଯୋଗ ଗୋଟେ ଲୋକ ବା ଓ କେତେ ଗୁଟେ ଜୀବନ କ୍ଷତିଗ୍ରସ୍ତ ହଉଛି। ତାପରେ ଆଉ ଗୋଟେ ରାସ୍ତାରେ ଗଲା ବେଳେ ଆମେ ରାସ୍ତାର ହ୍ୟାଲୋ